ଆ ହବନି ଆ ଫିଜିକଲ ହଁ ଶୁଭୁଛି।
ହଁ ସୁଭୁଛି।
ହାଲୋ ହଁ ସୁଭୀଲା।
ହୁଁ ଶୁଭୁଛି ହଁ ଶୁଭୁଛି।
ବହୁତ ଧିରେ ଶୁଭୁଛି ମତେ।
ରୁଅ।
ହଁ ହଁ ଗୋଟେ ସେକେଣ୍ଡ ମୁଁ ଫ୍ୟାନ ଟା ଅଫ୍ କରିଦି ମତେ ଟୋଟାଲି ହି ଶୁଭୁନି ବହୁତ ଧୀରେ ଶୁଭୁଛି। ମୁଁ କହିଲି କେତେବେଳେ ଉଠିଲ ହଁ ହଁ ଏବେ ଶୁଭିଲା।
ହ ମୁଁ ଉଠିଲି ଜଷ୍ଟ ପନ୍ଦର ଦଶ ମିନିଟ୍ କି ପନ୍ଦର ମିନିଟ୍ ହବ।
ଆଜି ସେ ଏସି ବାଲାକୁ ଡାକିଥିଲି ଆସିଥିଲା।
ହୁଁ ହୁଁ କଣ କହିଲା?
ହାଁ ଆଜି ଏସି ବାଲାକୁ ଏସିି ବାଲା ଆଜି ଆସିଥିଲା।
ହୁଁ।
ହଁ ତ ସିଏ ଦେଖିଲା ସିଏ କହିଲା ଗ୍ୟାସ ର କିଛି ପ୍ରୋବ୍ଲେମ୍ ହେଇନି। ଉଁ ଗ୍ୟାସ ର ହେଇନି। ଏଇଟା ହେଇଛି କଁ କହିଲ ମାନେ ସେ କହିଲା ଏବେ ତ ସର୍ଭିସିଂ ଦରକାର ନାହିଁ ଏଁ ତ କାହିଁକିନା ଆମର ଭାକ୍ୟୁମ୍ କ୍ଲିନର ଅଛି। ତ ମୁଁ ତ ଏସି ଟାକୁ ଭ୍ୟାକ୍ୟୁମ କରିଦେଇଥିଲି ସେ କହିଲା ଏତେ ବି ହେଇନି କିନ୍ତୁ। ଅ ଖ ମାନେ ଏଇ ସମର ପୂର୍ବରୁ ଖରାଦିନ ପୂର୍ବରୁ ତମକୁ। ଆ ଇଏ କରିବାର ଅଛି ମାନେ ସର୍ଭିସିଂ କରିବାର ଅଛି।
ତାକୁ କହିଲନି କି ଆଉଟ୍ଡୋର୍। ତାକୁ କହିଲନି କି ଆଉଟ ଡୋର୍ ୟୁନିଟ୍ ଯୋଉଟା ବାହାରେ ଯୋଉଟା ବାହାରେ ଯୋଉ ମେସିନ୍ଟା ଅଛି ତାକୁ ସଫା କରିଦେଇଥାନ୍ତା।
ହଁ ମୁଁ କହିଲି ସେ କହିଲା ସେଗୁଡାକ ବି ଏତେ ହେଇନି। କାଇଁ କି ମୋତେ ଲାଗୁଛି ଆଁ ମୁଁ କ ମେନ୍ଲି ହେଲା ଯୋଉ ଖରା ଦି ଦିନରେ ସେଇଟା ମୁଁ ଘୋଡେଇ ଦିଏ। ହାଲୋ। ଶୁଭୁଛି। ହଁ ହ୍ୟାଲୋ।
ହୁଁ।
ଅ ମୁଁ କହିଲି ତାକୁ କହିଲି ତ ସେ କହିଲା ସେଇଟା ତ ଏ ଏତେ ଷ୍ଟ ବି ହେଇନି ମୁଁ ତାକୁ କ୍ଲିନ୍ କରିପାରିବି।
ତାହେଲେ ତାକୁ କହିଲନି ତାହେଲେ ଯଦି ସବୁ ଠିକ୍ ଅଛି ଉଁ ଏସି ଚା ଉଁ ଚାଲୁଛି। ଠିକ୍ ପନ୍ଦର ମିନିଟ୍ ଚାଲିଲା ପରେ ବି କାହିଁ ସେମତି ତ ମୁଁ ତ ଉଁ ସେଇ ଉଁ କୁଲିଙ୍ଗ୍ କାହିଁ ମୁଁ ଜାଣିପାରିଲିନି।
ସିଏ ତ କହୁଛି କୁଲିଙ୍ଗ୍ ଠିକ୍ ଅଛି ସିଏ ଆସିକି ବସିକି ଦେଖିଲା।
ଶୀତ ଲ ଅଁ ଶୀତ ଲାଗିହବ ପୁରା ମାନେ ଘୋଡ଼େଇ ହବାକୁ ଇଛା ହବ।
ହଁ କି ତ ସିଏ ତ କହୁଛି ଠିକ ଅଛି।
ଅ ହଉ ହଉ ଦେଖିବା ମୁଁ କେତେବେଳେ ଫାଙ୍କା ହେଲେ। ସେଇ ପ୍ରିନ୍ସକୁ ଡାକ୍ କହିବି ସେ ଯାଇଁକି ଦେଖିଦେଇକି ଆସିବ।
ଚାର ଏସିି ଯୋଉ ତମର ଯୋଉ ଚିହ୍ନା ଅଛି।
ହୁଁ। ମତେ ମତେ ଲାଗୁଛି ଗ୍ୟାସ୍ ର ପ୍ରୋବ୍ଲେମ୍ ନାହିଁ ଗ୍ୟାସ୍ ଠିକ୍ ଅଛି। ସେ ଆଉଟ୍ ଡୋର ୟୁନିଟ୍। କ୍ଲି ମାନେ ସେ ଯୋଉ ଫ୍ୟାନ୍ ପାଖରେ ଯୋଉ କଏଲଟା ଥାଏ ସେ କଏଲ୍ଟାରେ। ଉଁ ଡଷ୍ଟ ଲାଗିଗଲେ ସେ ମାନେ କଣ ସେ କଏଲଟା ଏତେ ଜଲଦି ଥଣ୍ଡା ହୁଏନି। ସେ କଏଲଟାରେ ସେତେବେଳେ ଗରମ ଲିକୁଇଡ୍ ଯାଏ ସେ କଏଲଟା ଥଣ୍ଡା ହେଲେ ଏ ସି କୁଲିଙ୍ଗ୍ ଆସିବ। ମତଲାଗୁଛି ବାହାର ଆଉଟଡୋର୍ ୟୁନିଟ୍ ଟା ଯା ହେଲେ ତିନି ଥ୍ରି ତିନିବର୍ଷ ହେଇଯିବ ନା ତିନି ବର୍ଷ କି ଚାରି ବର୍ଷ ହେଇଯିବ ଏ ସେ ଟା।
ତିନି ବର୍ଷ ହିଁ କମ୍ପ୍ଲିଟ ହେଲା ମାନେ ହଁ ପୁରା ତିନ ବି ହେଇନି।
ହଁ ତିନି ବର୍ଷ ତ ସେ ଜମା କେବେ ସର୍ଭିସ୍ ନେଇନଥିବ। ଆଉ ତମର ରେଗୁ ଆ ମାନେ ଏମିତି ଡେଲି ରେଗୁଲାର ଚାଲେ ନା ଓନ୍ଲି ଖରା ଦିନରେ ଚାଲେ?
ନା ସବୁବେଳେ ନାହିଁ ଆ ମାନେ ମୁଁ ଏବେ ତାପରେ ବି ଆମେ କଣ ମୁ ସିନା ଏବେ ଏଠି ଅଛି ବୋଲି ନହେଲେ ଯେତେବେଳେ ତ ଟ୍ୟାକ୍ସରେ ଥାଏ ମୁଁ ସ କାଳୁ ଯାଇ ରାତିକୁ ଆସେ ଆଉ ପୁଅ ବି ସକାଳୁ ଯାଇ ଚାରିଟା ପାଞ୍ଚଟା ବେଳକୁ ଆସେ ଯାହା ଖାଲି ଟିକେ ରାତିରେ ଲାଗେ।
ଯା କିଛି ନ ହେଉ ଡେଲି ୱା ଗୋଟେ ଘଣ୍ଟା ତ ଚାଲୁଥିବ।
ମତେ ଲାଗୁନି ହଁ ହଁ ହଁ ସମର ହଁ ସମର ଟାଇମ୍ ରେ ଗୋଟେ ଘଣ୍ଟା ତ ଚାଲି
ହୁଁ ଘଣ୍ଟେ ଚାଲିଲେ କେତେ ତିନି ମାସରେ ହେଉଛି କେତେ ଦୁଇ ଷାଠିଏ ଦିନ ତିରିଶ୍ ତ୍ରି ଷାଠିଏ ନବେ ନାଇ ନବେ ଆବାର ଚାଲିଲାଣି ତିନି ବର୍ଷ ରେଵ ଏନ୍
ନା ଅଧିକା ଚାଲିଥିବ କାହିଁକି ନା ଇଏ ଯେତେବେଳେ ଆସେ ବହୁତ ସମୟ ଚାଲିବ।
ହଁମୁଁ ସେଇଟା ତ କହୁଛି। ଉଁ ଉଁ ଯ ଏ ସି ଟା ହେଉଛି ତିନିଶହ ୱାର୍କାୱାର୍ ନା ତେବେ ତିନ୍ କେତେ ଉମାନେ ସଫା ହେବା ଦରକାର୍ ସେ ଭିତରଟା ତମେ ଠିକ୍ ଅଛି। ମାନେ ମୁଁ କୋଁଟେ କହୁଛି ତମକୁ।
ଓହୋ।
ପରେ ମାରିକି ଦେଖିଥିବି କେତେ?
ହୁଁ ହୁଁ ହୁଁ।
ଏ ଆଉଟ ତମର ଆଉଟ୍ ଡୋର୍ ଟା ବି ସ ସଫା ନଥିବ। ସେମି ଯଉ ମଲଟ୍ ମ ସେ ମଲ୍ଟିମିଟର ଲଗେଇକି ଦେଖିଲା?
ଶୁଣିିଲାନି।
ଆଟା ଗାଲୁଆଟା ତାହଲେ କାନ କୁଲ୍ କୁଲିଙ୍ଗ ମାନେ ତମେ କେତେ କେତେ ଟେମ୍ପରେଚର୍ ଦିଅ?
ମୁଁ ତ କେତେ? ଏ ସକାଳ ହେଲେ ଏଁ ସେମିତି ଟ୍ୱେଣ୍ଟି ଟ୍ୱେଣ୍ଟିଆ ଏମିତି କେବେ ଦେଉ। ରାତି ହେଲେ ଆଉ ଟିକେ ବଢ଼େ ଆଉ। ସେଇ ଟ୍ୱେଣ୍ଟି ଫୋର୍ ଟ୍ୱେଣ୍ଟି ସିକ୍ସ ଏମିତି ଟାଇପ୍ର
ଆଚ୍ଛା! ନା ଟ୍ୱେଣ୍ଟି ଫୋରରେ ଶୀତ ଲାଗିବ ମାନେ ଦେହ ଥରିଯିବ ସେ ଯେଉଁ ପବନଟା ବାହାରିବ।
ଏମିତି ଥଣ୍ଡା ଲାଗେ?
ଆଉ ତମେ କେତେବେଳେ ସେମିତି ତ ମାନେ ଜାଣିନି କେବେ ସେମିତି ପସିବୁଲ୍ ହେବ କି ନହବ? କେବେ ମୋ ପୁଅ ବାର୍ଡ଼େ ବେଳକୁ ସମସ୍ତଙ୍କୁ ଡାକିବି। ଷ୍ଟାଫମାନଙ୍କୁ ମୋ ମାନେ ମୋ ଯେଉଁ ଇଏ ଷ୍ଟାଫ୍ ମାନଙ୍କୁ ନନ୍ ଟିଚିଂ ଷ୍ଟାଫମାନଙ୍କୁ
ତମକୁ ବି ଡାକିବ ଆସିବ ଦେଖିବ? ଫ ଦିନବେଳେ ଟିକିଏ ଜଣାପଡ଼େନି ଏତେ ଫିର୍ ବି ଘୋଡ଼ାଇବାକୁ ମ ମାନେ ଇଚ୍ଛା ହୁଏ।
ହୁଁ ହୁଁ।
ତମେ ତ ପୁଣି କହୁଛ ରାତିରେ କହୁଛ କି କମ ମୋତେ ଚବିଶରେ ଦେଲେ ଶୀତ ଲାଗିବ। କାହିଁକି ନା ବେଶୀ ଲୋକ ଥାନ୍ତି କି ନିଆ ଯେମିତିକି ଆଠ ନଅ ଜଣ କି ପାଞ୍ଚ ସା ସାତ ଜଣ ଥାଆନ୍ତେ ଗୋଟେ ରୁମ୍ ଭିତରେ ତ ଜଣାପଡେନି ଜଣେ ଦୁଇ ଜଣେ ତମେ ଏସି ସେ ଗୋଟେ ୱାନ୍ ପଏଣ୍ଟ ଫାଇଭ୍ ଟନ୍ ଏସି ତୁମେ ମଜା ଲାଗିଛି ନା କଣ? ସେ ଥଣ୍ଡା କରିବ ମାନେ ଦେହ ହାତ ଥରିବ।
ତ ଆମେ ସପୋଜ ପଛପଟ ଘର ମୁଁ ଆକୁ ପଚାରିଥିଲି ଇଏ ମତେ କହିଲା କି ୱାନ ଟନ୍ ବି ହବ ସେ କିନ୍ତୁ ମେନ ହେଲା ଆମର କବଡ ହେରିକା ନାହିଁ। ଏ ତ ସେଥିପାଇଁ ସେ ଯେଉଁ ସାମାନ ଗୁଡ଼ାକ ବି ଅଛି ଏ ସେଥିପାଇଁ ବି ୱାନ୍ ପଏଣ୍ଟ ଫାଇଭ୍ ହେଲେ ଟିକେ ଜଲ୍ଦି କୁଲିଙ୍ଗ ହେଇଯାଏ। କହିଲ ସେଇଥିପାଇଁ ମୁଁ କିଣିଦେଲି କହିଲା ତାପରେ ବି ଖରାଦିନେ ଉପର ଘର ବହୁତ ହିଟ୍ ଠଉନି କି?
ହୁଁ, ସେମତି ଶୁଣ ସେମିତି ଠିକ୍ ଅଛି କିନ୍ତୁ ତୁମର ଇନଭର୍ଟର ମଡ଼େଲ ନା?
ଇନଭେଟର ନୁହ ତ।
ଆରେ ସେଇଟା ଇନଭ ମାନେ ଇନଭଟରରେ ଚାଲିବନି ସେ ଏସିଟା ମ ହଁ କୌକୌଣସି ଇନଭ
ହଁ, ହଁ, ହଁ, ହଁ, ହଁ ଆମର ଇନଭେଟର ମଡେଲ।
ହଁ କୌଣସି ଆରେ ଇନଭର୍ଟର୍ ମଡ଼େଲ୍ ମାନେ ସେଇଟା ହେଉଛି ସ୍ମାର୍ଟ ମଡ଼େଲ୍ ହେଲା। ଇ ଟେକ୍ନୋଲୋଜି ହେଉଛି ଇନଭର୍ଟର୍ ମାନେ ତୁମେ ଯେତେବେଳେ ତୁମ ଏସିଟା ଅନ କରୁଛ ତମ ରୁମରେ ଯଦି ତୁମେ ଏକା ଅଛ ତାହେଲେ ତୁମେ ଏସିି କେବେ ୱାନ୍ ପଏଣ୍ଟ ଫାଇଭ୍ ଟନରେ ଚାଲିବ ନାହିଁ। ସେ ସେ ପଏଣ୍ଟ ସେଭେନ୍ ଟନ୍ କି ପଏଣ୍ଟ ଏଇଟ୍ ଟନ ସେ ଚାଲିବ ଯେତେବେଳେ ତମେ ଯିମି ଜିମି ଆସିଲା ସେ ଆଉ ଟିକେ ନିଜକୁ ବଢ଼େଇବ କାହିଁକିନା ସେନ୍ସ କରିପାରିବ କି ଦୁଇ ଜଣ ଲୋକ ଅଛନ୍ତି। ଯେତେବେଳେ ଟୋନି ଭାଇ କିଏ ଆଉ କିଏ ଦି ତିନି ଜଣ ଲୋକ ଏକ୍ସଟ୍ରା ପଡ଼ିବେ ସେ ପୁରା ୱାନ୍ ପଏଣ୍ଟ ଫାଇଭ୍ ଫୋନ ଚାଲିବ ସେଇଟା ସେଇ ଡିଜାଇନି ଟାକୁ କୁହାଯାଏ ଇନଭର୍ଟର। ମୁଁ ତ ଫାଷ୍ଟ ଭାବୁଥିଲି ଇନଭର୍ଟର ମାନ ହେଉଛି କରେଣ୍ଟ ଗଲା ଇନଭର୍ଟର ଚାଲିଲା।
ତ ଫ୍ରିଜଟା ବି ସେମିତିକା?
ହଁ, ଫ୍ରିଜ୍ ବି ସେମିତିକା ବେଶୀ ସାମାନ ବେଶୀ ଯଉ କୁଲିଂ ଅଳ୍ପ ସମାନ ଲେସ୍ କୁଲିଙ୍ଗି।
ଓହୋ।
ତମେ ଫ୍ରିଜରେ ଯଦି ମେଞ୍ଚେ ପନିପରିବା ରଖିଦେଇଥିବ ତାହେଲେ ଦେଖିବ ଯେତେବେଳେ ରାତି ରାତି ସାରା ଫ୍ରିଜି ଚାଲିଥିବ ସକାଳୁ ଖୋଲିଦେବା ଡୋରଟାକୁ ପୁରା ଥଣ୍ଡା। ମାନେ ଗୋଟେ ଧୂଆଁ ଟାଇପ୍ ର ବାହାରିବ। ତ କିଛି ନାହିଁ ସବ ଯେଉଁ ଦିନ ଫ୍ରିଜି ଟାକୁ ସଫା କରିଥିବ ଖାଲି ପାଣି ବୋତଲ ଗୋଟେ ଦିଟା ରଖିଥିବ। ସେହିଦିନ ଦେଖିବ ତ ଏତେ ଏମିତି ଥଣ୍ଡା ପବନ ବାହାରିବ ଜମା ବାହାରିବନି।
ନା।
ହଁ ଏଇଟା ର କରା ହଉଛି ଏମିତି ସେ ଇଲେକ୍ଟ୍ରିସିଟି ମାନେ ସେ ଇଲେକ୍ଟ୍ରିସିଟି ବଞ୍ଚିବା ପାଇଁ। ସେଇ ଆର ପିଲାଟା ଗଲେ ଉ ତମ ତମ ଯଉ ଅଫିସରେ ତମେ ଉ। ତୁମ ଟ୍ୟାକ୍ସ ଅଫିସ୍ରରେ ଲାଗିଥିଲା ନା ଏସି।
ଦିଟାର ଲାଗିତଥିଲା ସାର୍ ତ ଦିଇ ଦିଇ ଏଟା ଦେ ଦେଢ଼ ଟନ ସେପଟେ ଦୁଇ ଟନ କାହିଁ ଏତେ ତ ଥଣ୍ଡା ହୁଏନି।
ତାହେଲେ ମୁଁ କହିପାରିବିନି ତମମାନଙ୍କ ଦେହ ସେମିତି କି ମାନେ ମତେ।
ନାଇଁ ଆକ୍ଚୁଆଲି ଏତେ ଖରା ଦିନରେ ଏ ଗରମ ହୁଏ ଖରା ମାନେ ଏଇ ଆଫ୍ଟରନୁନ ଟାଇମ ରେ ସେତେବେଳେ ଆମେ ଦିଟା ସାର ଏସି ଚଲେଇଲେ ବି ଆମକୁ ଥଣ୍ଡା ଲାଗେନି ମାନେ ଏତେ ଗରମ ହେଥାଏ ବାହାରେ ଗ୍ଲାସ୍ ଲାଗିଛି ନା ତ ବହୁତ ହିଟ୍ ହୁଏ ଆଉ ଉପର ଘରେ ବି ସେମିତି ଯେତେବେଳେ ଏକ୍ଜାକ୍ଟଲି ଖରା ହବ। ଏତେ ଗରମ ହୁଏ ହିଟ୍ ପାଇଁ ଥଣ୍ଡା ବେଶୀ ଲାଗେନି।
କି କମ୍ପାନୀର ପ୍ରୋବ୍ଲେମ୍ ମୁ କହିପାରିବିନି ମୁଁ ଭାବୁଛି ସେ ଘରଟାରେ ଆଉ ଗୋଟେ କମ୍ପାନୀରେ ଆମେ ଲଗାଇଦଉ।
ସେଠି ହିତାଜୀ ଲଗାଇବ ନହେଲେ ମିସ୍ତତି ବୁଛି ଲଗାଇବ।
ହୁଁ ସେଇଟାରୁ ଗୋଟେ ଲଗେଇବାକୁ ପଡିବ।
ଯଦି ଭୋଲ୍ଟେଜ୍ ବି ଲଗାବା କିଛି ପ୍ରୋବ୍ଲେମ୍ ନାହିଁ। ବୋଲ୍ଟା ସିତା ଅଛି ମିସ୍ମସି ସେମ୍ ସବୁଠୁ ସେମ୍ ରେଞ୍ରେ ଆସିବ।
ସେ ଭାବୁଛି ଦେଖିିବା ମେନ୍ ହେଲା ତାର ଯୋଉ କଣ କି ଏତେ ସମ ଉଁ ଲ୍ୟାପଟପ୍ ଚାଲିଲେ ଲ୍ୟାପଟପ୍ ବହୁତ ହିଟ୍ ହେଇାଯାଏ।
ନାଁ ରେ ବାବା ତମେ ମୋତେ ଷ୍ଟୋଭ କୁହନି ଲ୍ୟାପଟପ୍ କିଛି। ସେ ମାନେ ମୁଁ ମାନେ ତମେ ବିଶ୍ୱାସ କରି ପାରୁଛ ସେ ଯୋଉ ପବନଟା ବାଜୁଥିବ ନା ତମେ ମାନେ ସେ ଯଉ କୋଲ୍ ଚିଲ୍ଡ ଏଟା ବାହାରିବ ଡ୍ରାଟା ହେେ ମୁଁ ମୋଡ଼ରେ ଅନ୍ କରିଦେବି। ମୁଣ୍ଡଟା ଯଦି ଦେଖଦବ ମୁଣ୍ଡା କି କିଣି ହେଇଯିବ। ପାଞ୍ଚ ମିନିଟି ରେ ମୋ ପୁଅ ଦୌଡ଼ିକି ଆସି ମୋ ବାବା ଶୀତ। ସିତ କଲା ସେତବେଳେ ମୋ କୋଳ ଫୋଳ ଭିତରେ ମୋ ପ୍ୟାଣ୍ଟ୍ ଭିତରେ ପଶିଯିବ।
ଏମିତି ଥଣ୍ଡା ହଉଛି।
ସେଇଟା ତ ମୁଁ କହୁଛି ମୁଁ ତ ରିଏଲାଇଜ୍ କଲିିକି କାହିଁକି ଏତେ ସମୟ କାଇଁ ଥଣ୍ଡା ଲାଗୁନି।
ପନ୍ ଅସି ପପ୍ ନତା ଯେ
କେତେ ଟନ।
ୱାନ ପଏଣ୍ଟ ଫାଇଭ୍ କ।
ଆମ ସାଇଜ୍ ରୁମ୍ ତୁମର।
ହଁ ସେମିତିକା ହୁଁ, ହୁଁ। ତ ମୋର ଟିକେ ଖଟା ଗୋଟେ ସିଙ୍ଗଲ ମୋରିକେ ଖଟା ବଡ଼ ଅଛି ନହେଲେ ଜଣାପଡ଼ନି। ହଁ ସେମ୍ ଟାଇପର ରୁମ୍
ଠିକ୍ ହେ ମୁଁ କଲ୍ ତୁମକୁ କରୁଛି ଆ।
ହଁ, ହଁ।